ହଁ ବନ୍ଧୁ କୁହନ୍ତୁ।
ବାନ୍ଧବୀ ମୋ ଅ-ଅ ଶବ୍ଦ ଆସୁଚି ଆପଣଙ୍କୁ?
ହଁ ହଁ ଆସୁଚି।
ବନ୍ଧୁ ବାନ୍ଧବୀ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଏଇ ଟିକେ ବସିଥିଲି କଥା ହଉଥିଲି ଆପଣଙ୍କ ସହିତ।
ଆଜ୍ଞା ଆଜ୍ଞା ବାନ୍ଧବୀ ଆଉ ଆପଣଙ୍କର ଅ -ଅ ସ୍ଵାସ୍ଥ୍ୟ ଅବସ୍ଥା ଏବେ କେମିତି ଅଛି?
ହଁ ଠିକ ଠାକ ହେଲାଣି ମୋ ସ୍ୱାସ୍ଥ୍ୟ ଭଲ ହେଲାଣି, ଆପଣଙ୍କର?
ହଁ ବାନ୍ଧବୀ ଭଲ ତ ଅଛି। କିନ୍ତୁ ଏଇ ଯୋଉ ବୃଷ୍ଟିପାତକୁୁ ଦେଖିକି ମୁଁ ଆପଣଙ୍କୁ ତିନୋଟି ନିର୍ଦ୍ଦେଶ ଦବାକୁ ଚାହୁଁଛି ବୁଝିଲେ। ଆପଣ ହଁ। ମୁଁ କହିସାରେ ଆପଣଙ୍କୁ ଯଦି ଆଉ କୌଣସି ଉ କୌଣସି ପଦକ୍ଷେପ ନେବାର ଥିବ ମତେ କହିବେ ଠିକ ଅଛି ଦେଖନ୍ତୁ ପ୍ରଥମ ପଦକ୍ଷେପ ହଉଚି ଆପଣ ଯେତେବେଳେ ଏ ଏବେ ଯେହେତୁ ବୃଷ୍ଟିପାତ ମାନେ ଅନବରତ ବୃଷ୍ଟି ହଉଚି। ହ ଏବେ ବର୍ଷା ଋତୁ ଚାଲି ଚିତ ଆପଣ ଶୋଇଲା ବେଳେ ନିହାତି ଭାବରେ ମଶାରୀ ଏ ନେଇକିନା ଶୁଅନି ମଶାରୀ ଟାଙ୍ଗିକି ଶୁଅନ୍ତୁ ବୁଝିଲେ କାହିଁକିନା ଅ ଏକ୍ ରେ ମଶା ତ ଆପଣଙ୍କୁ ଇଏ କରିବେ, କାମୁଡ଼ିବା ସହିତ ମଶା କାମୁଡ଼ିଲେ ତ ବିଭିନ୍ନ ପ୍ରକାର ରୋଗ ହୁଏ ଆପଣ ଯେମିତି ଜାଣିଚନ୍ତି ଡେଙ୍ଗୁ ଜ୍ଵର। ସେ ବାତ ଜ୍ୱର ହଉ ବିଭିନ୍ନ ପ୍ରକାର ପ୍ରକାରର ରୋଗ ହବ ତା ସହିତ ସରୀସୃପ ଜାତି ଯୋଉମାନେ ସବୁ ରହିଲେ ସେମାନଙ୍କ ଘରେ ତ ଏବେ ସବୁ ଇଏ ପଶି ଯାଇଥିବ ନା ପାଣି ପଶି ଯାଇଥିବ ସେମାନେ କେମି ତି ଗୋଟେ ଆବଦ୍ଧ ଜାଗାରେ ନିଜକୁ ସୁରକ୍ଷା ରଖିବା ପାଇଁ ଆସିକି ରହିବେ। ହଁ ତ କୌଣସି ମ ତେ ସେମାନେ ବି ଆସିକି ଯଦି ଆପଣଙ୍କୁ ଭୁଲରେ ଆସିକି ଶୋଇଥିବା ଅବସ୍ଥାରେ ଆପଣଙ୍କୁ ଭଗବାନ ମାନେ ଭଗବାନ ନ କରନ୍ତୁ ସେମିତି ହଉ କିନ୍ତୁ ଦଂଶନ ଯଦି କରିଦିଅନ୍ତି ନିଦ୍ରା ଅବସ୍ଥାରେ ମଣିଷ ଷ କେବେ କେବେ କିଛି ଜାଣିପାରେନି ବୁଝିଲେ ତ ସେଥି ସେ ଥି ପ୍ରତି ଆପଣ ଯଦି ଧ୍ୟାନ ଦେବେ ତାହେଲେ ଆପଣ ନିଦ୍ରାରେ ଥିଲେ ବି ଆପଣ ଯଦି ମଶାରୀ ଟାଙ୍ଗି ଦେଇଥିବେ ତାହେଲେ କୌଣସି ଅସୁବିଧା ଆପଣଙ୍କୁ ହେବ ନାହିଁ। ଆଉ ଦ୍ଵିତୀୟରେ ରହିଲା ଆପଣ ଯୁଆଡେ ବି ଯାଆନ୍ତୁ ବର୍ଷା ପାଗ ବର୍ଷା ହଉଥାଉ କିମ୍ବା ନ ହଉଥାଉ ଆପଣ ଟିକେ ନିଜର ଛତାକୁ କିମ୍ବା ବର୍ଷା ପରିଧାନ ଆପଣ ନେଇକି ଯିବେ। ହୁଁ ହେଲେ କାହିଁକିନା ବର୍ଷା। କୌଣସି ନାହିଁ ନା ସମ୍ଭାବତା ନାହିଁ କେତେବେଳେ ବର୍ଷା ହବ କଣ ନାହିଁ ବର୍ଷା ବର୍ଷା ଋତୁରେ କେତେବେଳେ ବି ବର୍ଷା ହେଇଯାଏ ଆଉ ତୃତୀୟରେ ଆପଣ ଯେ କୌଣସି ଏ ମାନେ ପରିବା ମାନେ ବାହାରୁ ଯୋଉ ଖାଦ୍ୟ ଆପଣ ଇଏ କରୁଛନ୍ତି ଆଣୁଛନ୍ତି ସେଇଟା ଟିକେ ତାକୁ ଟିକେ ମାନେ ବ୍ୟବହାର କରନ୍ତୁନି ଏତେ ବାହାର ଜିନିଷ ଖାଆନ୍ତୁନି। ବୁଝିଲେ ପରିବା ପତ୍ର ଏବେ ଟିକେ ଆଣନ୍ତୁନି କାହିଁକିନା ଏବେ ବାହାରୁ ଯୋଉ ପରିବା ପତ୍ର କିଣିବେ ସେଥିରେ ନାଶକ ପଡୁଛି କୀଟନାଶକ ପଡିଲା ମାନେ ବର୍ଷା ପାଣି ରେ ପଡିକି ସେଇଟା ଅତ୍ୟଧିକ ମାନେ ରାସାୟନିକ ଯୋଉଗୁଡାକ ପଡିଥିବ ସେଗୁଡାକ ଦେହ ପାଇଁ ହାନିକାରକ। ତ ଆପଣ ଯଦି ଯେତେ ଚେଷ୍ଟା କରୁଛନ୍ତି ଡାଲି ଜାତୀୟ ଖାଦ୍ୟ ଜିନିଷ ସବୁ ଖାଇବା ପାଇଁ କୁଷ୍ଟିକର ଜାତୀୟ ଖାଦ୍ୟ ଖାଆନ୍ତୁ ଆଉ ଘରେ ଯଦି ଆପଣ କୌଣସି ଚାଷ ବାସ କରୁଛନ୍ତି ତାହେଲେ ଘର ଖାଦ୍ୟ ଖାଆନ୍ତୁ।
ଆଜ୍ଞା ନିଶ୍ଚିନ୍ତ ମତେ ଆପଣଙ୍କ ଉପଦେଶ ବହୁତ ଭଲ ଲାଗିଲା।
ଆଜ୍ଞା। ଆପଣ ମାନିଲେ ମଧ୍ୟ ଆପଣ ଟିକେ ସଚେତ ହେଇକି ଯଦି ରହିବେ ଆଉ ହଉଛି ଆପଣ ଆଜ୍ଞା। ଆଉ ଗୋଟେ ହଉଛି କଣ କହିଲେ ଆପଣଙ୍କର ଯଦି ଆପଣଙ୍କର ଗାଡି ଦୁଇ ଚକିଆ ଯାନ ଥାଏ ହୁଁ ତ ଯୋଉମାନେ ବ୍ୟା ବ୍ୟବହାର କରୁଛନ୍ତି ତାଙ୍କୁ ଆପଣ କହିଦେବ ଆପଣଙ୍କର ଭାଇ ହୁଅନ୍ତୁ ଆପଣଙ୍କର ପିତା ହୁଅନ୍ତୁ ତାଙ୍କୁ ଆପଣ ଟିକେ ଜଣେଇଦେବେ କାହିଁକି ନା ସରିସୃପ ଜାତୀୟ ଏବେ କୌଣସି ବି ଜାଗାରେ ଆସି ରହିଯାଉ ବୁଝିଲେ ତ ଯାନରେ ବି ସେମାନେ ଆସିକି କୋଉଠି ଗୁଡେଇ ହେଇକି ରହିଯାଉଛନ୍ତି ଜଣା ପଡ଼ୁନି ଆଁ ଆଜ୍ଞା ତ ସେଇଟା ଆପଣ ଟିକେ ଧ୍ୟାନ ରେ ଦେଖିକି ଆପଣ ତାଙ୍କୁ ଟିକେ ଜଣେଇଦେବେ। ଆଜ୍ଞା।
ଯେମିତି ନ୍ୟୁଜରେ ଥରେ ବାହାରିଥିଲା କି ଜଣଙ୍କର ଜୋତା ଭି ରେ ଗୋଟେ ଉ ସାପଟେ ଛୋଟ ସାପ ବସିକି ରହି ଯାଇଥିଲା ଛୋଟ ପିଲାର ଜୋତା। ତା ଭିତରେ।
ଆଜ୍ଞା ଆଜ୍ଞା ହଁ।
ଆପଣ ବି ଟିକେ ଧ୍ୟାନ ଦେଇକି ରହିବେ।
ଆଜ୍ଞା।
ହଉ ଆପଣଙ୍କ ଆଡେ ବର୍ଷା ବର୍ଷା ହଉଛି ତାହେଲେ।
ହଁ ବନ୍ଧୁ ଆମ ଆଡେ ବାନ୍ଧବୀ କଣ କରିବା ବର୍ଷା ସକାଳୁ ଯେ ଅନବରତ ବର୍ଷା ହଉଛି ମୁଁ ଟିକେ ବାହାରକୁ ବି ବାହାରି ପାରୁନି ଯେମିତି କିି ମୁଁ ଆପଣଙ୍କୁ କହୁଥିଲି ବେଙ୍ଗ ମୁତିଲେ ପାଣି ଏଠି। ହୁଁ ସେଠି ଆମ ଘର ଆଗରେ ଏତେ ପାଣି ଯେ ପୁରା ଆଣ୍ଠେ ଆଣ୍ଠେ ପାଣି। ମୁଁ ନା ଘରକୁ ଆମେ ଘର ବାହାରକୁ ଯାଇପାରୁଛୁ ନା କୌଣସି ଆସବାବ ପତ୍ର କୌଣସି ବାହାରୁ ଜିନିଷ ଆଣି କରୁ ହଁ ବହୁତ ଅସୁବିଧାରେ ଆମେ ପଡୁଛୁ ଏଠି
ତ ଆପଣ ରଖିଦିଅନ୍ତୁ। ସବୁ ଜିନିଷ ଘରେ ରଖିଦିଅନ୍ତୁ ଯେ ଯୋଉ ଜିନିଷ ବି ଦରକାର ଟିକେ ବର୍ଷା ଯେତେବେଳେ ଛାଡିବ ଯାଇ କାହିଁକି ସବୁ ଜିନିଷ ନେଇଆସିକି ଘରେ ରଖିଦେଇଥାନ୍ତୁ ଯେମିତି ବର୍ଷା ହେଲେ ଆପଣଙ୍କୁ ବାହାରକୁ ଯିବାକୁ ପଡ଼ିବନି।
ହଁ, ଆଜ୍ଞା।ସେଇଆ କହୁଛନ୍ତି ଆମେ ସେଇଆ ହିଁ କରିବୁ ଆଉ କଣ କରିବୁ ନହେଲେ କେତେ ବ ବର୍ଷାରେ ନା ବାହାରକୁ ଯାଇ ହଉଛି ନା କିଛି
ନା, ଏତେ ବର୍ଷାରେ କେମିତି ଯାଇ ହବ।
ଆଜ୍ଞା ବନ୍ଧୁ ଆମେ ବି ଆଜ୍ଞା ଆଜ୍ଞା କୁହନ୍ତୁ ଆପଣ କୁହନ୍ତୁ।
କହିଲେ ଆପଣ ସେଇଠୁ ବଜାର ଟା ପାଖ କି ଦୂର?
ହଁ। ଦୂର କହିବାକୁ ଗଲେ ନାଇଁ ବେଶୀ ଦୂର ନାହିଁ, ଅଳ୍ପ ବାଟ ହେଲେ ଏଇ ବର୍ଷାରେ ସେ ଅଳ୍ପ ବାଟ ଘରୁ ତ ବାହାରୁ ବାହାରୁ ହଁ ହଁ, ସେଇଟା ହଉଛି କଥା ଆମେ ଆପଣଙ୍କର ମନେ ଅଛି ଆମର ଯେତେବେଳେ ଆମେ ଆଉ ଉଚ୍ଚ ବିଦ୍ୟା ଦ୍ୟାଳୟରେ ପାଠ ପଢୁଥିଲେ ସେତେବେଳେ ଏଇ ବର୍ଷା ପାଗରେ ଆମେ ସବୁ ଆମର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଅ ପଢେଇବାକୁ ଆସନ୍ତିନି। ଯେତେବେଳେ ନ ଆସନ୍ତି ଆମେ ଆଜ୍ଞା ଆମେ ଶ୍ରେଣୀରେ ବସିକି
କେତେ ମଜା କରୁ ହଁ, ହଁ ମନେ ଅଛି ସବୁ ମନେ ଅଛି। ପି
ବହୁତ ଖୁସି ଲାଗେ ସେତିକାର ସେ ସେ ଅତୀତକୁ ଫେରେଇ ତ ହବନି ହେଲେ ମନେ ପକେଇକି ବହୁତ ଖୁସି ଲାଗେ ଆନନ୍ଦ ଲାଗେ। ଯେ ହଁ, ଆମର ଅତୀତ କିଛି ଏମିତି ଥିଲା କିନ୍ତୁ ବର୍ତ୍ତମାନର ପିଲା ଯୋଉମାନେ ସବୁ ବିଦ୍ୟାଳୟରେ ପଢୁଛନ୍ତି
ହୁଁ।
ସବୁ ମଜା ମସ୍ତି ତାଙ୍କୁ ଜଣା ନାହିଁ। ସେମାନେ କିଛି ଖରାପ ଭାବନା ତାଙ୍କ ମୁଣ୍ଡରେ ରହିଯାଇଛି। ହୁଁ ତ ସେମାନେ ଖରାପ ଭାବନାରେ ହିଁ ଲୀନ ରହୁଛନ୍ତି ଆଉ ତାଙ୍କର ସେ ବର୍ତ୍ତମାନ ତାଙ୍କ ତାଙ୍କର ଯୋଉ ବର୍ତ୍ତମାନ କୁ ସେମାନେ ଅ ମାନେ ଭଲରେ ବ୍ୟବହାର କରିପାରୁନାହାନ୍ତି ନା, ତାର ଆନନ୍ଦ ଉଠେଇ ପାରୁଛନ୍ତି।
କି ଆମେ କେତେ ନଷ୍ଟ କରିଦେଲୁ ସେ ସବୁ ଦିନ
ଆ ବୁଝିବା କଥା ସେ ବୁଝୁନାହାନ୍ତି ଆଉ ଆମେ ଯାହା ହଉ ଆମେ ଥିରୁ ବାହାରିକି ପଳେଇ ଆସିଛୁ ଆଉ ଆମେ ଆମ ଅତୀତକୁ ବହୁତ ଭଲରେ ଅ ଜୀବନ ଯାପନ କରିକି ଆମେ ବହୁତ ଆନନ୍ଦରେ ତାକୁ
ଆଉ ତ ଆପଣଙ୍କର ସେଠି ହୋଲି ଏବେ କେ କିପରି ମନଉଛନ୍ତି?
ବନ୍ଧୁ ମୁଁ ଦୀର୍ଘ ପାଞ୍ଚ ବର୍ଷ ହେଲାଣି ହୋଲି ପର୍ବକୁ ମୁଁ ପାଳନ କରିନି ଯେହେତୁ ହୋଲି ପର୍ବ ଆମ ଓଡିଶାରେ କଣ ପାଇଁ କେମିତି ଯୋଉ କୃ ରାଧା ଆଉ କୃଷ୍ଣଙ୍କର ପର୍ବ ବୋଲି ମାନାଯାଏ ହଁ। ଦୋଳ ପର୍ବ ଯାହାକୁ ମାନନ୍ତି।କିନ୍ତୁ ସେ ପର୍ବକୁ ମୁଁ ଦୀର୍ଘ ତିନି ବର୍ଷ କି ଚାରି ବର୍ଷ ହବଣି ମୁଁ ପାଳିନି।
ଆଚ୍ଛା।
ଯେହେତୁ ମୁଁ ଏଠି ଆସିକି ସହରରେ ରହି ଯାଇଛି ଆଉ ଏଠାରେ ମୋର କୌଣସି ଏତେ ବନ୍ଧୁ ବାନ୍ଧବୀ ନାହାନ୍ତି। ଯିଏ କିି ମୋ ପାଖକୁ ଆସିକି ମତେ ଆମେ ଖେଳିପାରିବୁ କିମ୍ବା ତାର ଆନନ୍ଦ ଉଠେଇ ପାରିବୁ। ତ ସେଥିପାଇଁ ମୁଁ ଏଠି ଖେଳି ପାରିନି ଏତେ
ହୁଁ।
ଆଉ
ତାହେଲେ ଏମିତି ନାଇଁ ଆମର ତ ଆମେ ଜାଣିଛନ୍ତି ଗାଁ ରେ ଆମେ କିଛି କିଛି ଆମେ ପରିବାର ସହ ଆମେ ଖେଳୁ କି ମୋର ବନ୍ଧୁବାନ୍ଧବ ବି ଆସିକି ଆମ। ଆମେଏଠି ଖେଳୁ ବହୁତ ଖୁସି ଲାଗେ ମୁଁ ଚାହିଁବି ହୋଲି ପର୍ବରେ ଆପଣ ଯଦି ଆମ। ଗାଁ ଆଡେ ଆସିବେ ତ ଟିକେ ଭଲ ହବ।
ଆଜ୍ଞା ଚେଷ୍ଟା କରିବି ବନ୍ଧୁ କଣ କରିବା ଆମେ। ଯେ କୌଣସି ପର୍ବ ବୋହୁ ହଉ ଗାଁ ରେ ଯୋଉ ଯୋଉ ମାନେ ଆନନ୍ଦ। ମନ ଭରିକି ଖେଳନ୍ତି ମନାନ୍ତି ପର୍ବ ପାଳନ। କରନ୍ତି ସେ ମନ ଉଲ୍ଲାସରେ ସେମାନେ ଯୋଉ କରନ୍ତି ସେଇଟା ଏଇଠି ହେଇପାରେନି ହଁ। ହଁ ଏକରେ ସହରରେ ଲୋକମାନେ ସବୁବେଳେ କଣ କାର୍ଯ୍ୟମୁଖୀ ଥାଏ। ତାହାନ୍ତି ବୁଝିଲେ। ସେମାନେ ଆନନ୍ଦ କଣ ଏତେ ବୁଝନ୍ତିନି ମାନେ କାର୍ଯ୍ୟମୁଖୀ। ମୁଖି ଆଉ ଧନ ମୁଖିଥାନ୍ତି। ତ ଏସବୁ ପଛରେ ଧନ ପଛରେ ସେମାନେ ତାଙ୍କର ଆନନ୍ଦ ଉପଭୋଗ ସବୁ ପଛରେ ପକେଇ ଦିଅନ୍ତି। ଆଉ ସେଥିପାଇଁ ଆଜ୍ଞା।
ତ ଥରେ ମନେ ଅଛି ଆମେ ବିଦ୍ୟାଳୟରେ ପଢୁ। ଥିବା ସମୟରେ ଥରେ କେତେ ସୁନ୍ଦର ଭାବରେ ଆମେ ହୋଲି ପର୍ବକୁ ମନେଇ। ଥିଲେ।
ନାଇଁ ସେଇଟା ଆଜ୍ଞା ହୋଲିପର୍ବ ନୁହେଁ ମୋର ଯାହା ଯେତିକି ମନେ ପଡୁଛି।
ହୋଲି ନଥିଲା ତ ହୋଲି ପୂର୍ବରୁ ଆମେ ମନେଇଥିଲେ ।
ଆଜ୍ଞା ଆମର ସେଇଟା ଆ ଯେତେବେଳେ ଆମେ ମାଟ୍ରିକି ମାଟ୍ରିକି ଇଉଲେସନ ପରୀକ୍ଷା ଆମର ଯେତେବେଳେ ସରିଥିଲା ଆମେ ସେଇ। ଖୁସି ଆଉ ସେଇ ଦୁଃଖରେ ତାକୁ ସେଇଟାକୁ ମାନେ ଆମର ସ୍ମୃତି ବନେଇ ପାଇଁକିନା ଆମେ ଖେଳିଥିଲେ ଆଜ୍ଞା। ଆଉ ସେ ଖେଳୁଥିବା ସମୟରେ ଆପଣଙ୍କର ମନେ ଥିବ ମୁଁ ଆପଣଙ୍କୁ ମୁଁ ନୁହେଁ । ଆପଣଙ୍କର ଅନ୍ୟ ଜଣେ ବାନ୍ଧବୀ ଆପଣଙ୍କୁ ହୋଲି ଲଗେଇବାକୁ ଦୌଡି ଆସି। ଆସୁଥିବା ବେଳେ ଆପଣ ପଡି ଯାଇଥିଲେ ଆଉ ଆପ ଆପଣ ସେଇ ନାଁ ଟା ଆପଣଙ୍କ ଘରେ ଯାଇକି ମୋ ନାଁରେ ଦେଇଥିଲେ।
ହୁଁ ହୁଁ।
ଉଁ।
ଆ ମୁଁ ସେଥିଲାଗି ଆପଣଙ୍କୁ ଟିକେ ଉଁ ଯୋଉ କ୍ଷମା ମାଗୁଛି। ଚି ତ ଭୁଲରେ ଆପଣଙ୍କ ନାଁ ଟା ମୁଁ କହିଦେଇ ଥିଲି ଯେହେତୁ ସେ ଜି ଜିଯାହା ପାଇଁ ମୁଁ ପଢିଥିଲି ତାକୁ ଚିହ୍ନିଛନ୍ତି ସମସ୍ତେ। ତ କାଳେ କଣ ପଚା ତବେ ମୁଁ ଦୌଡଥିବା ସମୟରେ ପଡିଯାଇଥିଲି ସେଥିଲାଗି ତ ମୁଁ ଆପଣଙ୍କ ନାଁ ଟା ଦେ ଦେଇ ଦେଇଥିଲି।
ଆଜ୍ଞା। ହଁ ହଁ କିଛି ନାହିଁ କିଛି ଅସୁବିଧା ନାହିଁ ତାପରେ ବି ମୁଁ ଭାବିଥିଲି ଆପଣଙ୍କ ଘରକୁ। ମୁଁ ଗଲେ ମତେ ବାଢେଇବେ କିନ୍ତୁ ନାଇଁ ଆପଣଙ୍କ ଘରର ଲୋକମାନେ। ଯେହେତୁ ଏତେ ଭଲ ଲୋକ ଏତେ ମାନେ ହୃଦୟସ୍ପର୍ଶୀ ଲୋକ। ହଁ ଆଜ୍ଞା। ହଉ ବନ୍ଧୁ ମୁଁ କିଛି ସମୟ ପରେ ଆପଣଙ୍କୁ। ତ ପୁଣି ଥରେ ଯୋଗାଯୋଗ କରୁଛି ଠିକ ଅଛି ବନ୍ଧୁ। ଆଜ୍ଞା ମୁଁ ରହୁଛି।
ଆଜ୍ଞା। ବନ୍ଧୁ।